ନ୍ତି।
ହାଲୋ-
କହିଲି କେମିତି ଅଛନ୍ତି ।କଣ, କରୁ
ହଁ, ବଢିଆ ଅଛି ।ସାର୍ ନମସ୍କାର। ଆଜ୍ଞା।କଣ, କରୁଥିଲେ ସାର୍।
ହଁ ଏଇ ବସିଥିଲି ବସିକି ଟିକେ ଲେଖା ଲୁଖି କରିଥିଲି ଆଉ।
ହଁ ଲେଖା ଲେଖି ବୁଝି ଜାଣିପାରିଲନି ଯେମିତି କିି
ଯେମିତି କିି ଏମିତି ଲେଖୁଥିଲି। ମୁଁ ଗୋଟେ ବିଷୟରେ ଲେଖୁଥିଲି ଆଉ।
ଓହୋ ଆପଣ ରାଇଟର କି କବି କି
ଟିକେ ଟିକେ ଆଉ ସେଇ ଟାଇପର ଲେଖାଲଖି କରେ ଏଟା କିନ୍ତୁ ଅଲଗା ଜିନିଷ ଲେଖୁଥିଲି କିନ୍ତୁ ମୁଁ ଲ୍ ଲେ ଲେଖେ ଆଉ ଗପ ଲେଖେ ଆଉ ଛୋଟ ଛୋଟ ଅଲଗା ବିଷୟରେ ମଧ୍ୟ ଲେଖେ।
ଆଜ୍ଞା। ହଁ ବହୁତ ବଢ଼ାଆ ଜିନିଷ ଏଇଟା ଲେଖିବା ଟା ବି ବହୁତ ଅଭାବ୍
ହଁ ଲେଖିବା ଆଉ ବାକି ଟାଇମରେ ବସିକି ମୁଁ ଚିତ୍ର କରେ,
ଆଜ୍ଞା ଓହୋ ତାଠୁ ଆହୁରି ବୁଢ଼ିଆ ଜିନଷ ଏଇଟା,
ଆପଣ କଣ କରନ୍ତି?
ମୁଁ ଉ ମୁଁ ଆଜ୍ଞା ମୋ ର ଏବେ ପାଠ ପଢ଼ୁଛି ମେଡିକାଲ ଲାଇନରେ
ହଁ ନାଇଁ ନାଇଁ ମୁଁ ଜାଣିପାରିଲି ଯେ ନାଇଁ ଆପଣ କଣ କରିବା ପାଇଁ ସେମିତି ଭଲ ଲାଗେ ଆପ୍
ହୁଁ ହୁଁ ସେମିତିରେ ମତେ ରିଲସ୍ କରିବାକୁ ଭଲ ଲାଗେ ଆଉ। ଅ ସ୍କିନ୍ କେୟାର ପାଇଁ ଭଲ ଲାଗେ ଆଉ ଗୋଟେ ବୁଲିବା ପାଇଁ ଭଲ ଲାଗେ ହୁଁ ସେମତି ଆଉ ଆଉ ସାଙ୍ଗ୍ ଲ ମାନ ସହିତ ବେଶୀ ଟାଇ ସ୍ପେଣ୍ଡ କରିବା ପାଇଁ ଭଲ ଲାଗେ ସେଥିପାଇଁ
ଆଛା।
ଓକେ।
ହୁଁ ମତେ ବୁଲିବା ପାଇଁ ଭଲ ଲାଗେ? ଚିତ୍ର କରିବା ପାଇଁ ଭଲ ଲାଗେ ଆଉ ଲେଖା ଲେଖି କରିବା ପାଇଁ ଭଲ ଲାଗେ। ଆଉ କଣ କହିଲେ ସେ? ସମୁଦ୍ରରେ ଡେଇଁବା ପାଇଁ ଭଲ ଲାଗେ ପାହାଡ଼ ଚଢେଇବା ପାଇଁ ଭଲ ଲାଗେ ଜଙ୍ଗଲ ଯିବା ପାଇଁ ଭଲ ଲାଗେ।
ଅ ହଁ ହଁ ହଁ। ଆହୁରି ବଡିଆ ଜିନିଷ ସମୁଦ୍ରରେ ଡେଇବା ଟା ବେଶୀ ଭଲ ହେଇିଲା ନା ବାକି ଦେଖିକି ହୁଁ କେତ୍ ହୁ ପାଣି ନା ପାଣି ଜିନସ
ଜିନିଷଟା ହଁ ହଁ। ମନ୍ଦିରରେ କଣ ସେ ଜାଗା ଟା ମତେ ବହୁତ ପସନ୍ଦ ଏକୁଟିଆ ବସିଥି
ତାହେଲେ ଆପଣ ଅଧିକା ଟାଇମ ପୁରୀ ଯାଉଥିବେ ତାହେଲେ
ହଁ ମୁଁ ଅଧିକାଂଶ ଟାଇମ ଯାଏ ମାସକୁ ଥରେ ଯାଏ ଆଉ
ଆଜ୍ଞା। ଆଉ ଆପଣ ରଥଯାତ୍ରା କୁ ଯିବେ ନା ନାଇଁ ଏଥର
କିନ୍ତୁ ମୁଁ ଆଜି ଯାଏଁ ରଥଯାତ୍ରା କୁ କେବେ ଯାଇନି।
ହେ ହଁ ହଁ। ମାନେ ଆପଣଙ୍କ ଡୋରି ଲାଗିନି ତାହେଲେ ଆଉ ଠାକୁର ଡାକି ନାହାନ୍ତି ଆପଣଙ୍କୁ ଓହୋ କେବେ ବାହାରିକି ରହିଯାଇଛନ୍ତି ନାଁ ଏମିତି ଯାଇନାହାନ୍ତି
ନା ମୁଁ କେବେ ବାହାରିନି।
ଆଉ ଫନ୍ ଆଉ ଫନ୍ ହଁ ବହୁତ ଭିଡ଼ ବି ଥାଏ ତାପରେ
ଆପଣ ଘରେ ରହିକି କାମ କରନ୍ତି ନା ସିଏ ଅଲଗା ଜାଗାରେ ରୁହନ୍ତି?
ନା ମୁଁ ଆଗରୁ ରହୁଥିଲି କିଛି ବର୍ଷ ପୂର୍ବରୁ ହଁ ଏବେ ଗୋଟେ ବର୍ଷେ ଛଅ ମାସ ହବ ମୁଁ ଘରେ ଅଛି।
ଆଛା ତାହେଲେ ଆପଣ ହେ କଣ କଣ ରୋଷେଇ କରିବା ପାଇଁ ଭଲ ଲାଗେ।
ମତେ ଟିକେ ଆମିଷ ରୋଷେଇ କରିବା ପାଇଁ ଅଧିକା ଭଲ ଲାଗେ।
ହଁ ହଁ କୋଉ ଜିନିଷ ଟା ଆପଣଙ୍କର ଭଲ ହୁଏ।
ମଟନ୍ ଟା।
ହଁ ଆଚ୍ଛା। ହଁ ତାର କହିବି କି କେମିତି କଣ ବନାନ୍ତି ବୋଲି ଆମେ ବି ଟିକେ ଶିକିଥାଉ।
ହଁ ମୁଁ ମୁଁ ହଉଛି ଶୁଣନ୍ତୁ ଶୁଣନ୍ତୁ ମୁଁ ଯୋଉ ଯୋଉ ଜିନିଷ ଗୁଟା କହେ ମତେ ଭଲ ଲାଗେ ତା ଭିତରୁରେ ଏଇ ଜିନିଷଟି ମୁଁ ଛାଡି ଯାଇଛି। ମତେ ବି ଭାରି ପସନ୍ଦ ଖାଇବା ଆଉ ଖୁଆଇବା।
ଆଜ୍ଞା ଆଜ୍ଞା ଅ ହଁ ମତେ ବି ବହୁତ ପସନ୍ଦ ରୋଷେଇ କରିବା ଟା ପସନ୍ଦ। ଆଉ ମୁଁ ଯେମିତି ଖାଏ ବି ମୁଁ ସମସ୍ତଙ୍କୁ ସେମିତି ହିଁ ଖୁଆଏ କଣ କ ବେଶୀ ନାଇଁ ପେଟ ପୂୁର ଖା ଆରାମସେ ଖା। ଆଇଦର ମାନେ ମୋ ପାଖରେ ବି ଥାଉ କି ନଥାଉ କିଛି ବି ଆଉ ହ ଆଜ୍ଞା। ଆ ମଟନ୍ ଟା ହଁ ମଟନ୍। ମଟନ ଧର ଖକିଲେ ଆଣିଲେ ଆପଣ ଆଳୁ ବି ଟିକେ ଆପଣ ଆମକୁ ଆଜିକାଲି ଆଳୁ ଟିକେ ଅଧିକା ଖାଉଛନ୍ତି ନା ତ ମଟନରେ ଆଳୁ ଟା ମାନେ କମ ମ୍ପଲସରି ଆଉ ଯଦି ଘରେ କି ଡାଇବେଟିସ ଥିଲେ ଆଉମର ତଣ୍ଡା ବି ପକେଇ ପାରିବେ। ଆଜ୍ଞା ଖାସି ମାଂସ ତ ମୁଁ ଯେତେବେଳେ ଆଣେ ଘରକୁ ଆସେ ଆମର। ବାଞ୍ଚ ଟା ମୁଁ ତାକୁ ଭଲସେ ମୁଁ ଏତେ ଧୋଇବାକୁ ପସନ୍ଦ କରେନି ଫିର୍ବି ଯୋଉ ଅ ଗୁଣ୍ଡ ହରିକା ଲାଗିଥିବ ଆମର ସେ ଯୋଉ କାଠ ଗୁଣ୍ଡ ହଁ ତ ମୁ ତା ବାଛି ବାଛିକି ହଁ। ହଁ ବାଛି ଦିଏ ଫାଷ୍ଟ ତାକୁ ଭଲସେ ମାନେ ଧୋଇଦଏ ଦେଇକି ତା ଦେହରେ ଦହି ଆ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଆଉ ମୁଁ କିଛି ପେଷ୍ଟ ମିଶାଏ ନା ମାନେ ମସଲା ମିଶାଏନି ଅ ସୋରିଷ ତେଲ ଟିକେ ଅଧିକା ଏମିତି। କଞ୍ଚା ଲଙ୍କା ଟିକେ କାଟିକି ପକେଇଦିଏ ତା ଦେହରେ ଗୋଳେଇ ଗୋଳେଇ ପୁରା ଭଲସେ ପୁରା। ଗୋଳେଇକି ଫ୍ରିଜରରେ ମାରଦିଏ ତାପରେ ପଟ ନା ଆଳୁ ଟା ଭାଜି ଦଏ ଯଦି ଆମର କିଏ ଡାଇବେଟିସ୍ ଲୋକ ଅଛନ୍ତି ଘରେ ତା ଙ୍କ ପାଇଁ ଅମୃତ ହଣ୍ଡା ବି ପକେଇ ପାରିବା ଆମେ ହଁ ତ ହଁ ତ ମୁଁ ସୋରିଷ ତେଲ ହିଁ ସବୁ ମାନେ ମଟନ୍ ଟା ରାନ୍ଧିବା ପାଇଁ ସୋରିଷ ତେଲ ହିଁ ମତ ମତେ ବହୁତ ଭଲ ଲାଗେ ତ ଭାଜି ଭଜି ଦେଇ ସାରିଲା ପରେ ଆମର ପିଆଜ ଭାଜି ଦିଏ ଭାଜି ଦେଇ ସାରିକି ଟିକେ ରେ ହେଇଗଲା ପରେ ତା ଦେହରେ ପକେଇଦି ଆମର ଯୋଉ ଶୁଖିଲା ମସଲା ଯେମତି ଗୁଜୁରାତି ଅ ଲବଙ୍ଗ। ଯଉ ଅଳେଇଛ ହଁ ଗୋଟା ମସଲା ଆଜ୍ଞା ଆଜ୍ଞା। ସେଟାକୁ ଟିକେ ପକେଇ ଦେଇକି ତାକୁ ଭାଜି ଦେଇକି ତା ଦେହରେ ଜଷ୍ଟ ଟିକେ ମୁ ଚିନି କଲର ପାଇଁ ଆଉ ସେ ଯୋଉ କାଶ୍ମୀର ପାଉଡର ତାକୁ ପକେଇ ଦିଏ ତାପରେ ଯାଇିକି। କି ଯୋଉ ଅଦା ରସୁଣ ଆଉ ଲଙ୍କା ଜିରା କିନି ପେଷ୍ଟ କରିଦେଇ ଗ୍ରାଇଣ୍ଡିଙ୍ଗ କରିକି ତାକୁ ପକେଇ ଦିଏ। ପକେଇି ଭଲ ଭାବରେ କଷିଯାଏ ତାର ଗୋଟେ କଲର ଆସେ। ସେ କଲର ଟା ଆସି ସାରିଲା ପରେ ସେ ମାନେ ମସଲା ଟା ଯେମିତି ବାସିବ ମାନେ ଆମର ଯୋଉ ଅଦା ପିଆଜ ତାର ଗୋଟେ ବାସ୍ନା ଥିବ ନା ସେଇ ବାସ୍ନା ଟା ପଳେଇ ଗଲା ପରେ ଆଉ ଗୋ ଗଟେ ବାସ୍ନା ତାର ଆସେ ସେଇଟା ଆସିଲଥିଲେ ମୁଁ ଯାଇକିନା ଆମର ଯୋଉ ଗୁଣ୍ଡ ମସଲା ଗୁଣ୍ଡ ମସଲା ମତେ ଏତେ ପ ଶଖିବା ପାଇଁ କିନା ଭଲ ଲାଗେନି କାରଣ ଭଲ ଲାଗେନି ମତେ ମୋ ଘରେ ବି ସେମିତି କେହି ପକେଇ ନାହାନ୍ତି ମୁଁ ଖାଲି ଧନିଆ ଗୁଣ୍ଡ ଟିକେ ଆଉ ଆମର କଣ ସେଟା ଗରମ ମସଲା ତାକୁ ବି ଟିକେ ପକେଇ ଲୁଣ ପକେଇ ଜିରା ଗୁଣ୍ଡ ପକାଏନି କାହିଁକିନା ମୁଁ ଜିରା ଟା ଗୋଟେ ବାଟି ଦେଇଥାଏ ନା
ହୁଁ ହୁଁ ହୁଁ ଉ
ତ ମୁଁ ଆଉ ଜିରା ଗୁଣ୍ଡ ପକଏନି। ସେଇ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଆଉ ଉଁ ଉଁ ହୁଁ କଣ ସେଟା ଗରମ ମସଲା! ତା ପକି ବଢିଆସେ ପୁରା କଷିବି ମାନେ କଷିବି ମୁଁ ବହୁ ୋ ଟାଇମ୍ କସେ ଗୋଟେ ଘଣ୍ଟାଏ ଦେଢ ଘଣ୍ଟା ଭଳିଆ କସିବି ତାପରେ କିଛି ଭୋକ ମରିବନି, ଆମର ଗୋଟେ ବେଳ ତ ଖାଇବାର ଅଛି ଆଉ ହଁ ଆମ ଘରେ ଗୋଟେ ରେ ଖାଆନ୍ତି ତ ଗୋଟେ ଭିତରେ ସବୁ ହେଇଯାଇଥିବ।ଘଣ ଟା ସେଟା କଷିବି ତା ଦେହରେ ପୁଣି ମଟନ ପକେଇବି ସେଇଟା ପୁରା ହେଇଗଲା ପରେ ତା ଛାଡିଗଲା ପରେ ଏଁ ମଟନ ଟେ ପକେଇବି। ମଟନ ଉପରେ ଟିକେ ମଟନ ମସଲା ଯୋଉଟା ଆସ ସେ ମଟନ୍ ଗୁଣ୍ଡ ସେଟା ପକାଏ ଅଳ୍ପ ଆଉ ଆଉ ଟିକେ ଜଷ୍ଟ ଟମାଟର ପ ପକେଇବି ସେଟା ଅପସନାଲରେ ଥାଏ କାହିଁକିନା ଦହି ଟିକେ ଯଦି ଅଧିକ ମାତ୍ରାରେ ଥିବ
କୁହନ୍ତୁ କୁହନ୍ତୁ
ପାଇକି ତାକୁ ପୁରା ଆହୁରି କଷିବି କଷିବି କଷିବି କଷିବି ଯେମିତି କଷିବାରେ ମାନେ ସେବେଣ୍ଟି ଏଇଟ୍ ପର୍ଶେନ୍ ହେଇଯାଇଥିବ
ଛା
ହଁ! ତା ଦେହରେ ଆଳୁ ଟିକେ ବି ପକେଇି କଷିବି କଷି ସାରିଲା ପରେ ଗରମ ପାଣି ଇ ଇ ଗୋଟେ ଜାଗା ଆଉ ଗୋଟେ ଜାଗାରେ ଗରମ କରିଥିବି ସେଟାକୁ ଦେଇଦେବି ମୁଁ ପ୍ରେସର ଫେସର ମାରିବାକୁ ଭଲ୍ ପାଏନି ନା ପ୍ରେସବ ମରା ଟା ଘରେ ବି କେହି ଖାଆନ୍ତିନି ଆମ୍ୱ ତ ବତେ ବେଶୀ ଗ୍ୟାସ ରୁ ଅଧିକା ଚୁଲି ରେ ରୋଷେଇ କରିବା ପାଇଁ ଭଲ ଲାଗେ ଆମିଷଟା
ହଁ ସେଥିରେ କଲେ ଏ ବି ହବ କିନ୍ତୁ କରିଜାଣିଲେ ହବ ଯିଏ ସେଥିରେ କରି ଜାଣିଛି ଭଲ ଲାଗିବ ସଏ ଟିକିଏ ଟିକିଏ ହଁ
ଅଁ ତ ମୁଁ କେବେ ବିି ପ୍ରେସରର ଶିଟି ଦିଏନି ମୁ ଆମର ଚୁଲି ନା ତଅଅଅଅ ତାର ଇଏ ଟା ଅଧିକା ଥାଏ ଆନ ନିଆଁଟା ତ ସେଉନ୍ ବହୁତ ଇଜି ହୁଏ ସିଝି ଯିବାକୁ। ଗରମ ପାଣି ଦେଇକି ତା ଧେରେ ଟିକେ ବାମରୋ ଗରମ ମସଲା ପକେଇକି ତାକୁ ଫୁଟେଇଦି ଲାଷ୍ଟକୁୁ ଟିକେ ଗୁଆ ଘିଅ ମାରିଦିଏ ତାଧିରେ
ଆଛା! ମୁଁ କହୁଛି ମୁଁ କେମିତି କରେ ହଁ ହଁ ମୁଁ କଣ କରେ ଫାଷ୍ଟେ ମାଂସ ନେଇଆସେ ମାଂସଟକ ମାଂସଟାକୁ କୁ କଣ କରିବି ଇ ଏ ତାକୁ ଧୋଇକି ସଫା କରିକି ରଖିଦେବି ଗୋଟେ ଭଲ ଜାଗାରେ ସେଥିରେ ମୁଁ ଟିକେ ହାଲକା ଆ ଆ ଅଧା ଲେମ୍ବୁ ଚିପୁଡି ଦେବି ଦୁଇ ଚାମଚ ଦହି ମୁଁ ପକେଇଦବି ଲୁଣ, ହଳଦୀ ଆଉ ନାଲି ଲଙ୍କାଗୁଣ୍ଡ ଏମିତି ସେଥିରେ ପକେଇକି କି ତାକୁ ହାଲକା ଟିକେ ଧଣିଆପତ୍ର କଞ୍ଚା ଲଙ୍କା ମୁଁ ତାକୁ ପୁରା ଭାଲ୍ସେ ଗୋଳେଇବି
ହମ୍।
ଆଉ ଉ ଉ ଭଲସେ ଗୋଳେଇବି ଗୋଳେଇବି ସେଥିରେ କିଛି ତେଲଦେବିନି ଅ ତାକୁ ଫ୍ରିଜ ରେ ରଖିଦେବି ଅଧଘଣ୍ଟେ ତାପରେ ଅଧଘଣ୍ଟା ରଖିଦେଲା ପରେ ମୁଁ ଏପଟେ ଅଦାରସୁଣ ପେଷ୍ଟ ଯାହା ଏଇଯୋଉ ଦିଆ ଯାଏ ମୁଁ ବନେଇଥିବି ତାକୁ ରଖିଦେବି ଗୁହୁଁହା ଗୋଟେ ଜାଗାରେ ମୁଁ ସବୁ ମସଲାକୁ ରେଡି କରିଦେବି। ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ହାଲକା ଜିରାଗୁଣ୍ଡ, ଧନିଆଗୁଣ୍ଡ ଆଉ ଗରମ ମସଲା ଗୁଣ୍ଡ ମୋର ସବୁ ଏକାଠି ଗରମ ମସଲା ପଛରେ ପକାଏନି ଏକାଠି ମୁଁ ରଖିଦେବି ଆଉ ସେଥିରେ ସେ ଯୋଉ ଆସିଥିବ ମାଂସ ମସଲା ତା ଗୁଣ୍ଡ ରଖିଥିବି ଏକାଠି ଗୋଟେ ଜାଗାରେ ରଖିଦେଇଥିବି। ହୁଁ ଏକାଥରେ ତାପରେ ମୁଁ କଣ କରିବି ତେଲ ପକେଇବି ତେଲ ପକେଇବା ପୁର୍ବରୁ ଦି ଚାମଚ ମୁଁ ଘିଅ ପକେଇଥିବି ଗାଈର ଗାଈ ଘିଅ ତାପରେ ସୋରିଷ ତେଲ ସୋରିଷ ତେଲ ଗରମ ହେଲା ପରେ ସେଥିରେ ମୋର ପଡିବ ଗୋଟେ ଶୁଖିଲା ଲଙ୍କା ହଁ ଆଉ - ତାପରେ ପଡିବ ସେଥିରେ ସାହି ଜିରା ଅଳ୍ପ ଜିରା ଅଳ୍ପ ଟିକେ ଜଷ୍ଟ
ହଁ।
ଏୟା ଉଁ ପଡିବ ଜିରା ପରେ ସେଥିରେ ନା ନା ନା। କଳାଜିରା ନୁହଁ ସେ ଯୋଉ ଆସୁଛି ଆମର ବିରିୟାନୀ ମସଲା ଭିତରେ ଗୋଟେ ଗୋଟେ ଛୋଟ ଛୋଟ ଜିରା ଆସେନି ତ ସେଇଟା ହଉଛି ସାହି ଜିରା ଆଉ ଘରେ ଯୋଉ ଯୋଉ ଆମେ ଡାଲିରେ ପକଉଛେ ସେ ସେଇଟା ହଉଛି ସାଧା ଜିରା ସାଧା ଜିରା ସାହି ଜିରା ଦିଟା ମିଶେ ମିଶେଇକି ମୁଁ ପକେଏ। ତାପରେ ସେଥିରେ ପଡିବ ଦି ଚାରି ତିନିଟା ଲବଙ୍ଗ ତିନିଟା ହଉଛି ଗୁଜୁରାତି ଗୋଟେ ଅଳେଇଚ ଆଉ ଉଁ ଚକିରି ଫୁଲ ଗୋଟେ ଯୋଉଟା ତାରା ଭଳିଆ ଗୋଟେ ଫୁଲଟେ ଆସିନଥିବ। ତା ଭିତରେ ଏଇ ଯୋଉ ଗୋଟେ ଇଏଟା ଆସିଥିବ ଚକିରି ଫୁଲ ଗୋଟେ ଡାଲଚିନି ଗୋଟେ ବଡ ଆଁ ଏ ତେ ହଁ ଗୋ ଗୋଲମରିଚ ଅ ଆଠ ଦଶଟା ଏମିତି ତାକୁ ପ ପକେଇକି କଣ କରିବି ଟିକେ ଜଷ୍ଟ ଦେଖିବି ସେ ଫୁଲିଗଲା ତେଲ ତା ଭିତରୁ ଫେଣ ଛାଡିଗଲା ସେଥିରେ ମୁଁ ପିଆଜ ପକେଇବି ପିଆଜ ପକେଇଲା ପରେ ପିଆଜକୁ ଭାଜିବି ପିଆଜକୁ ସବୁ ସମାନ ସାଇଜରେ କଟା ହେଇଥିବ ତେବେ ଏକାବେଳେ ସିଝିବ ସେଥିପାଇଁ। ଯେମିତି ଟିକ ଟିକିଏ ସୁନେଲି ରଙ୍ଗର ହବ ପିଆଜ ସେଥିରେ ମୁଁ ମୋ ପେଷ୍ଟ ପକେଇବି। ପେଷ୍ଟ ପକେଇଲା ପରେ ପେଷ୍ଟ ରୁ ଯେମିତି ଟିକେ ହାଲକା ପାଣି ଛାଡିବ ସେଥିରେ ମୁଁ କଣ କରିବିନା ମୋର ଯୋଉ ଏକାଠି ରଖିଥିବି ସବୁ ମସଲା ବାହାର କରିକି ଏକାଥରେ ମୁ ପକେଇଦେବି ଏକାଥରେ ପକେଇଦେଇକି ମସଲାରେ ଯେମିତି ବାସ୍ନା ଟିକେ ହବ ମୁଁ ସାଙ୍ଗେ ସାଙ୍ଗେ ସେଥିରେ ଟମାଟୋ ଆଡ କରିବି ପକେଇବି ଟମାଟୋ ପକେଇକି ତାକୁ କଷିବି କଷିଲା ପରେ ଟମାଟୋରୁ ପାଣି ଛାଡିଲା ପରେ ସେଥିରେ ମୁଁ ଆଉ ଟିକେ ପାଣି ଦେବି ପାଣିରୁ ସେଥିରୁ ଯେତେବେଳ ଘୋଡେଇ ଦେବି ପାଣି ଛାଡିଲା ତାପରେ ଏଥିରେ ମୁଁ ମାଂସ ପକେଇବି ମାଂସ ସବୁ ଭଲକି କଷିବି ପୁରା ଅଧିକା ଜାଳରେ ଅଧିକା ଜାଳରେ କଷିଲେ କଣ କି ଟୋ ଟୋଟାଲି ସେଇ ଆଇ ଆମିଷ ମାନେ ବାସ୍ନା ହବନି କିଛି ନାହିଁ ତାପରେ ସେଠୁ ପନ୍ଦର ମିନିଟ ପରେ ଜାଳ କମେଇକି ତାକୁ କଷିବାର ଷ୍ଟାର୍ଟ କରିବି ଯେତେବେଳେ ତା ଭିତରୁ ପାଣି ଛାଡିଦବ ଆଉ ତେଲ ଛାଡିଦବ ତାପରେ ସେଥିରେ ମୁଁ ପାଣି ଦେଇକି ଆଉ ଭଲ କି ତାକୁ ପ୍ରେସର ମାରିବି। ପ୍ରେସର ଚାରିଟା ଆସିଲା ପରେ ତାକୁ ଓହ୍ଲେଇକି ସେଟା କଣ କରିବି ଆଉ ଟିକେ ଭଲସେ ମାରିବି।
ଚାରିଟା ପ୍ରେସରରେ ସେ ଥାଏ ନା ପୁରା ଛତୁଆ ହେଇଯାଇଥାଏ ହୁଁ ହୁଁ।
ନାଇଁ ନାଇଁ